ହଁ ଦିଦି ଗଲା ଆରେ ସେଇ ଯୋଉ ଚାଉମିନ ବିଷୟରେ କହୁଥିଲ ଯେ କଟିଗଲା ଏଇ ଯୋଉ ବର୍ଷା ହଉଛି ଯୋଉନା ନେଟୱାର୍କ ପ୍ଲୋବେମ୍ ଟିକେ ହଉଛି ନା ହଁ।
ହୁଁ ତେମେତ ହଉ
ଅହୋ ହଁ କଣ କହୁଥିଲ କେମିତି କଣ କଲ ଟିକେ କହୁନ ଆମେ ତ ସବୁ ହଷ୍ଟେଲ ରେ ରହୁଛୁ କି ତ ଖାଲି କରିପାରୁ ନା ଖାଲି ଯାହା ଶୁଣିବା କଥା ତେବେ ଘରୁ ଘରକୁ ଯିବୁ ଏବେ ଯାଇ ଟ୍ରାଏ କରିବୁ ନହେ ନେ ଏବେ ସବୁ ବାହାରେ ଯାହା ଖାଇବୁ ଆଉ କଣ କରିବୁ।
ଚାଉମିିନ ଟା ସିଝେଇଦବ ଫାଷ୍ଟ ଟିକେ ତେଲ ଲୁଣ ଦେଇକି।
ହୁଁ।
ସେ ଯିଏ ବାହାର କରି ରଖିଦେଲା ପରେ ମୁଁ ଟିକେ ମୁଁ ଭେଜିଟେବୁଲ ଟିକେ ବେଶୀ ଆଡ୍ କରେ। ବନ୍ଧା କେବି, କ୍ୟାପ୍ସିକମ୍, ଗାଜର, ବିଟ୍ ସବୁ କାଟିଥିଲି ପିଆଜ ସବୁ।
ଓହୋ ହୁଁ।
କିନ ତୁ ପିଆଜ
ହୁଁ।
ଆକୁ ରଖିଥିବ
ହଁ ହଁ।
ଗାଜର କ୍ୟାପ୍ସିକମ୍ ବନ୍ଧାକୋବି ଏଡାସବୁ ପକେଇବୁ ଲୁଣଟିକେ ପକେଇ ଦେଇକିରି ଆଉ ଚିଙ୍ଗୁଡି ଟା ଅଣ୍ଡା ଟା ପରଟା ଭୁଜିଆ ଟାଇପି ରୁ କରିବା ଆଉ ଏଥିରେ କଲ୍ କି ମସଲାଟା ଚାଷ୍ ପକୁଅ ଆଉ ଆମର ସୋୟା ସସ୍ ଚିଲି ସସ୍ ସବୁ ଯା ତା ମେଗି ମସଲା ଟିକେ ମୋର କରିଅର କୋରିଅର ଥିଲା ଟିକେ ସେଇଟା ଟିକେ ପକେଇଥିଲି। ହୁଁ ସେଇୟା ଟିକେ ପକା ପକି କରିକି ସେଟା ଗୋଟେ କରି ଲାଷ୍ଟେକୁ ହେଇ ହେଇ ଟିକେ ଆସିଲାକୁ ଭାଜି ଭାଜିିକି ସେ କଞ୍ଚାଟିକେ
ହୁଁ।
ବେସେ୍ତାକୁ ପ କିଲେ। ଚିକନ ନଥିବ ଟିକେ ସଫ୍ଟ ଲାଗୁ ଭଲ ଲାଗିବ ଖାଇଲା ବେଳକୁ ଏ ପଛକାଳେ।
ଅ ହ।
ପଲା ଦିପହର ପାଇଁ ଭାତ ବସଚି।
ଆଉ ସେ ଯୋଉ ଚିକେନେ କୁ ଆଉ ଯୋଉ ଦିଦି ଚିକେନେ କୁ ଆଉ କଣ କହିଲେ ସେଇଟା ସବୁ ଆଗୁଆ ସବୁ ଭାଜିକି ମାନେ ଇଏ ଫ୍ରାଏ କରି ରଖିଥିବ ନା। ହଁ।
ମୁଯିଙ୍କୁଟାଟାନା ବଡ କରେଇଟା ତ ସେ ସବୁ ସାଇ କରିକି ସେଥିରେ ଅଣ୍ଡା ଭାଙ୍ଗିକି ପ ଭୁଜିଆ କରିଦେଲେ ସେଇଥିରେ ଛୋଟ ଛୋଟ ଚିକେନେ କଟା ହବ ମସ୍ ଯୋଉ କ୍ୟାପିସିକମ୍ ସହ ପ ହେଇଥିବ ସେଇଥିରେ ମସଲା ଫସଲା ପକେଇବ ସେଇଥିରେ ସିଏ ହେଇଯିବତେଲ ତ ଥିବନା ହେଇଯିବ ସିଏ। ଚିଙ୍ଗୁଡି ଟା ଟିକେ ମୁ ଭାଜି ଭାଜିଥିଲି କାହିନା ମାଛଟା ତ ଟିକେଆଇଁଷିଆ ଗନ୍ଧହବକାଳେ ଭଲ ଲାଗିବନେହିଁ ଵୋଲି। କିନ୍ତୁ ଅଣ୍ଡା ଚି୍ ଚିକେନ୍ ଆଉ ଚିଙ୍ଗୁଡ଼ି ଚିକେନେ ଟାକୁ ପରିବାଟା ସାଇଟ୍ କରିକି ସେଇଥିରେ ଏକା। ମଝିରେ ରଖିକି ଭାଜିଦବ ହେଇଯିବ।
ଓହୋ। ତମେ ସେ ଯୋଉ ଚାଉମିନ କରିବା ପାଇଁ ସେଟା ତାୱା ନା ସେଟା ଯୋଉ ବଡ ତାୱା ସେଟା ବି ରଖିଛ ନା?
ହାଁ ଯୋଉ ଫ୍ରାଏ ପ୍ୟାନ୍ ଭଳିଆ ବଡରୁମ। ନ ନ୍ ଷ୍ଟିକିର ସେରାନଲେନାହଁ ନର୍ମାଲ ଆଇଁଷ। ଧରମୋର କରେଇ ବଡ ଅଛି ସେ ସବୁ ମାଛ ଫାଛ ଭାଜିକି ଚିକଣିଆ ହେଇକି ଥାଏ ନା। ମୁଁ ତ ନନଷ୍ଟିକ୍ ବେଶୀ ୟୁଜ୍ କରେନି ଯିଏ କରିଥିବ ସେଟା ହେଇ ହେଇ ଠିକ୍। କଡିଆ ହେଇକି ଅଛି ସେଥିରେ ଭାଜି ହେଇଯାଏ ବଡ ଟିକେ ଆମର ତବୋ ବଡ ପରିବାର ନା ଆମର ଟିକେ ଜିନିଷ ଅଛି। ଗୋଟେ ପକେଟ୍ ର କରିଲି ଆମପୁଆ ଯାଇଚି ଆମେ ସବୁ ଖାଇଲୁ ସିଏ ଆସିଲେ ଟିଉସନରୁ। ଖାଇମୁ ଆଉ ଏବେ ଭାତ ବସେଇଚି ପୋଇ ଘାଟ ଟିକେ ହବ ମସଲା ଚି
ଆଉ ଆଜି ତ ଏ ସଣ୍ଡେ ତ ଅଛି ନନ୍ ଭେଜେ କଣ ହଉଛି?
ଆଉ ନନ୍ ଭେଜେ ଆଜି ଛୋଟ ଚିଙ୍ଗୁଡି ପକେଇ ପୋଇ ଘାଣ୍ଟ ଟିକେ ହବ।
ହଁ ହଁ ସେଇଟା ଭଲ ଲାଗେ ଖାଇବାକୁ।
ଆ ମାଛ ମସଲା ଦିଆ ମାଛ ଭାଜିମି ଟିକେ ବଡ ମାଛ। ଆଉ କଙ୍କଡା ଦି ତିନି ପିସ୍ କଙ୍କଡା ଅଛି ତାକୁ କସା ଭଳିଆ କରିଦେବି ଟିକେ ଆଉ।
ହୁଁ ହୁଁ କଙ୍କଡା ତରକାରିଟା ତିଆରିହୋଉଚି କେମିତି କଣ ଚିକେନେ ଭଳିଆ କର ନା ତା ରେସିପି କିଛି ଅଲଗା?
ନା ନା ତାର ଟିକେ ତାକୁ ଫାଷ୍ଟେ ହେଲା ପରେ ତା ଗୋଡ ଫୋଡ କଟା କଟି ସବୁ କରିକି କଟରେ
ହଁ।
କାଟିକି ଭାଜିବାକୁ ପଡ଼ିବ ଫାଷ୍ଟେ ନହେଲେ ପାଣି ହେଇଯିବ ତାକୁ ଛାଣିଲା ମାନେ ସାଙ୍ଗେ ସାଙ୍ଗେ ତାକୁ ଭାଜି ଦେଇକି ଥୋଇଦବ। ତାପରେ ଯେତେ ସମୟ ପରେ କର, ନହଲେ ସବୁ ପାଣି ହେଇକି ସେ ସବୁ ବହି ବହି ଯିବ୍ ସ ତାକୁ ଭାଜିକି ରଖିକି, ମସଲା କଷିବ, କ ମ ମସଲା କଷା କଷି କରିକି କଙ୍କଡାକୁ ଆଳୁକୁ କୋଷା କଷି କରିବାକୁ ପଡିବ, ଆଳୁ ସାରୁ ପକେଇବ ସେଥିରେ। ଗୋଟେ ଗୋଟେ ସାରୁ, ମଟନ୍ ଭଳିଆ
କେ ଯେମିତି ରୋଷେଇ କରିଚ, ଚିକେନ୍ ମାନେ ମସଲା କସିଲା ପରେ ସେ ଚିକେନ୍ କୁ ପକେଇ ଦେବା, ଏଠି କିନ୍ତୁ କଙ୍କଡ଼ାକୁ ଆଗରେ ଭାଜିବା ପାଇଁ ପଡିବ ନା।
ମୁଁ, ହଁ ମୁଁ ସେଇଆ କହିଲି ଯୋଉ ଚି ଚିକେନ୍ କଣ, ଆମେ ଚିକେନ୍ କରୁଚେ ଯୋଉ ଅ ମସଲା ଟାକୁ କଷି ସାଇଲା ପରେ ଚିକେନ୍ ପକଉଚେନା କିନ୍ତୁ କଙ୍କଡା କୁ ଆଗରୁ ଭାଜିବା ପାଇଁ ପଡିବ।
ବାହାରି ପଡିବ ବାସ୍, ସ୍ମାଲ୍ ଅଲଗା ଅଲଗା ଅ ଯୋଉ ସବୁ ଜିନିଷ ର ଅଲଗା ଅଲଗା ସ୍ମେଲ ନା, ତ ଗନ୍ଧ ଆଇଁସିଆ ଆଇଁସିଆ ଭଲ ଲାଗିବନି, ଆଉ ଫାଷ୍ଟରୁ ପାଣି ଦେଇଲା ବହୁତ ସମୟ ଫୁଟିବାକୁ ପଡିବ ସିଏ, ତାର କିଛି ଝୋଳ ଏମିତିକି ମସଲା ଟିକେ ଟିକେ ଅଧିକ ଦରକାର, କାହିଁକି ନା ମୋଟା ଟିକେ ନହେଲେ, ଭଲ ଲାଗିବନି, ପାଣିଆ ଲାଗିଲେ, ଭଲ ଲାଗିବନି। ସେମ୍ ତି ଆଉ।
ଓହୋ, ଯାହା ହଉ ତମକୁ ବହୁତ ସାରା ରୋଷେଇ ଆସୁଚି ଆଉ।
ଅଣ୍ଡା ଚପ୍ କରିବାକୁ କହିବେ ଫୁଣି ରାତିରେ ଆଉ
ହଁ, ଆଜି ପୁରା ସଣ୍ଡେ ପୁରା ନନ୍ ଭେଜ ପୁରା ନା?
ବାସ୍, ସନ୍ଧ୍ୟା ଶଶୁର ଭଲ ପାଆନ୍ତି।
ଓହୋ, ହୁଁ।
ହୁଁ, ନହେଲେ ବେଶ୍
ଅଣ୍ଡା ଚପ୍ ରେ ଖାଲି ସେ ଆଳୁକୁ ଦେଇକି ସେମିତି ତ, ନା ଆଉ ତମେ କଣ କର?
ହଁ ଆଳୁ, ଆଳୁ କାଟିକି କରିନି ନା, ତ
ହୁଁ ହୁଁ।
ଟିକେ, ସବୁଠୁ ଟିକେ, ମଇଦା ଟିକେ, ସବୁ ପକେଇକି କରିବ ବ୍ୟାଟନ ଟିକେ, ହଁ। ନହଲେ ନାଇଁ ଗୋଟା ଅଣ୍ଡାକୁ ପ୍ରଥମେ
ହୁଁ ହୁଁ।
କିଛି ହବନି, ଭାଜିଦବ ଭାଜି ଦେଲେ ଆ ବଢିଆ ଲାଗିବ, ଆଉ ଚିକଣିଆ ରହିବନି ଆଉ। ଫାଳ କରି ଭାଜିବନି, ଫାଳ କଲେ ସବୁ କେଶର ଫେସର୍ ସବ୍ ଫେଣ ହେଇକିରି ଆଉ ରହିବନି, ଗୋଟାଟା ଭାଜିକି ତାପରେ କାଟିବ।
ବାହାରିଯିବ, ତାହେଲେ ଗୋଟା ଭାଜ ଦେନ୍ ତାକୁ ଯାଇକି କାଟିବ ନା?
ସୂ ସୂତାରେ, ସୂତାରେ ଏମିତି ଧରି ଭିଡି ଦବ ଯଦି ଠିକ୍ ସେ କାଟି ହବ। ହୁଁ, ତାକୁ ପୁରା ଆଣୁଚ ଆଉ। ହଁ, ନା ପୁରଟା, ହଁ ହଁ। ତାକୁ ବ୍ରେଡ୍ ମଝିରେ ଦେଇକି, ତାକୁ ଗୋଲ୍ ଗୋଲ୍ ବ୍ରେଡ୍ କୁୁ ଟିକେ ଟିକେ ଓଦା ହାତ ହେଇକି, ତାକୁ ମଝିରେ ଦେଇକି ସେ ବ୍ରେଡ୍ କୁ କରିକି, କରିକି ତାକୁ ବି ଛାଣି ପାରିବ, ବ୍ରେଡ୍ ଟା ମଝିରେ ର ରଖିଦେଇକି, ଆଉ ଅଣ୍ଡା ଟାକୁ ତାକୁ ଅଣ୍ଡା ଟା ରଖିଦେଇକି ମଝିରେ, ବ୍ରେଡ୍ ଟାକୁ ଟିକେ ପାଣି ହାତ ହେଇକି, ତାକୁ ଅଣ୍ଡା ଭିତରେ ରଖି ଟିକେ ହାତ ଏମିତି ଚିପ୍ ଗୋଲ ଗୋଲ ଟିକେ ବଢିଆ। ସାଇଜ ଟିକେ ଭଲ ଆସିବ ଆଉ ଟିକେ କ୍ରଞ୍ଚି ଲାଗିବ ଭଲ ଲାଗିବ ଆଉ। ଗୋଟା ବ୍ରେଡରେ ଆଉ ଭିତରେ ଅଣ୍ଡାଟା ଥିବ ଆଉ।
ହୁଁ ହୁଁ।
ହୁଁ ଆଉ ଆଉ ତମର କଣ?
କଣ କହିଲ ଦିଦି?
ତମର କଣ ଖାଇଲ କଣ ନାହିଁ?
ଆମର କଣ ଆମେ ତ ହଷ୍ଟେଲରେ ରହୁଛୁ ହଷ୍ଟେଲରେ ଯାହା ଦେବେ ସେଇଆ ଖାଇବାକୁ ପଡିବ। ନୁହେଁ ଏଠି ଇଚ୍ଛା ଅଛି ଏହା ଖାଇବକୁ ସେମିତି କିଛି ନାହିଁ ନା।
ବାସ୍ ବାସ୍।
ହଷ୍ଟେଲରେ ଅଛି ମାନେ ଇଚ୍ଛା ଥାଉ କି ନଥାଉ ଯାହା ଦେବେ ସେଇଆ ଖାଇବା ପାଇଁ ପଡିବ। ଘରେ ଥିଲେ ସିନା ହଁ ଏଇ ପାଗ ଆଜି ଭଲ ଦେଇଛି ଏ ମନ ହେଲା ଖାଇଦେଲୁ ସେମିତି ତ ନାହିଁ ଆଉ କଣ।
ଏଇଆ ଏ ପାଗରେ ଟିକେ ଚିକେନ ପକୋଡା ଅଣ୍ଡାଚପ୍ ଏମିତି ଟିକେ ଭଲ ଲାଗିବ ନହେଲେ ବାର ଥିଲେ ନହଲେ ନାଇଁ। ନହଲେ ଆମର ଏ
ବାର ଥାଉ ନଥାଉ ଆଟଲିଷ୍ଟ ପକୁଡି ଯୋଉ ଆଳୁ ପକୁଡି ଯୋଉ କୁହନ୍ତିନି।
ହଁ ହଁ ହଁ।
ପାଗ ପାଇଁ ପୁରା ଠିକ ଅଛି। ଆଉ ହଷ୍ଟେଲରେ ଅଛୁ ମାନେ ସେଟା କେମିତି କଣ ଖାଇବ। ସେଇ କିଣିକି ଖାଇବ, ସିଏ ଆସି ଦୋ କାଇଁ, ଏବେତ ମାର୍କେଟରେ ବେଶିବି ଦୋକାନ ବି ପଡୁନାହିଁ। ବର୍ଷା ପାଇଁ ସମସ୍ତ ଘରେ ରହି ହଉଛନ୍ତି, ଆଉ ସେମିତି ଆଉ। ଆଉ ଦିଦି କାଲି ଯୋଉ କଥା ହଉଥିଲି କଣ ଗୋଟେ ସୁ ସଜନା ନା ସୁଜୁନା ପତ୍ର ଗୋଟେ କଣ ବରା କହିନଥିଲେ? ହଁ।
ହଁଁ ହଁ ହଁ। ତାକୁ କଣ ସଜନା ଶାଗକୁ ବାଛିକି ସେଇଟା ସଜନା ଶାଗଟାକୁ ବାଛିଦବ।
ହଁ।
ଆସିକି ଥୋଇଲା। ବାକୁ ପଡ଼ିବ ଚାଉଳରେ ନା ଚାଉଳ ବଟାରେ ଜିରା ଟିକେ, ରସୁଣ ଟିକେ ହଁ ହଁ, ଅରୁଆ ଚାଉଳ, ଅରୁଆ ଚାଉଳ।
ହଁ।
ଭିଜେଇକି ବାଟି ଦବ ଟିକେ, ବହଳା ବହଳା ହବ, କାହିଁନା
ହଉ।
ତୁରେ ଦେଲେ ସେଥିରେ ସେ ଚାଉଳରେ ଏକା ଜିରା ଟିକେ ଦିଟା ଦି ତିନି କୁଲା ରସୁଣ ପକେଇ ବାଟିଦବା। ବାଟି ଦେଇକିରି ସେ ଶାଗରେ ସବୁ ଗୋଳା ଗୋଳି କରି
ଓ ହୋ।
ସେସବୁ କାଟିକି ଆଉ ପକେଇଲେ କିନ୍ତୁ ଚାଉଳଟା ବେଶୀ ଭାଜି ହେଇଯାଏ ନା। ତ ଶାଗଟା ଯେହେତୁ ଟିକେ ହେଥିରେ ପ କି ପାଉଡ଼ରରୁ ଟିକେ ପକେଇକି ସେ ଚାଉଳ ବଟାଟା ପକେଇଲେ ସେ ନରମ ଟି ଏଥି ଯୋଉ ଥିବ କଡ଼ା ପାଉଡ଼ର ଟିକେ ଯୋଉ ଲୁଣ
ହଁ ହଁ।
ପୁଣା ସବୁ ତ ଥିବ ନା। ତାକି ଟିକେ କରି ସଜନା ଶାଗ ଖଡ଼ଖଡ଼ିଆ ହେଇ ରହିବ। ତାପରେ ଆମେ ଯେମିତି ଛୁଇଁ ଫୁଇଁ ଭାଯୁଛୁ ସେମିତି ତେଲ ଟିକେ ଟିକେ ଦେଇକି ସେକି ସେକି ଦବ ଗୋଲ ଗୋଲ କି। ବଲ ଭଡ଼ିଆ କରିକି ନେଇକି ଚିପିଦବ ଏମିତି ଆଉ।
ପଡ଼ିବ?
ନା ନା ନା ବେସନ ବେସନ କାଭା
ବେଶ ଓହୋ ନା ନା ଏ ଆମେ ଘରେ ଏକ୍ଚୁଅଲି କରିଚି ନା ଏଇ ଯୋଉ କଖାର ଫୁଲ ଯୋଉ ସେଇଟା ବି ବରା ହୁଏ ନା।
ବେସନ ଟା କାଦୁଆ ଲାଗେ ଭିତରଟା ଟିକେ କାଦୁ କାଦୁ ଲାଗେ ଟିକେ। ଚାଉଳ ବଟାରେ କାଦୁଆ ଲାଗେନି ଆଉ ସେ ଯେତେବେଳେ
ପଡ଼ିବନା
ଖାଇଲେ ଖାଲି ଦି ତିନିଥର ଏମିତି ଝାଡ଼ିଦେଲେ ସିଏ ଯେତିକି ଟିକେ ପଡ଼ିବ ଆଉ ସେ ଚାଉଳ ବଟାଟା ଆଉ ଜିରା , ଧନିଆ ଗୁଣ୍ଡ ଏମିତି ସବୁ ମସଲା ପାଉଡ଼ର ଟିକେ ସ ପକ ପିଆଜ ଟି ଟିକି ଟିକି କରି କାଟିକି ପକେଇଦବା ଆଉ ରସୁଣ ଟିକେ ପକେଇଦବ ଟିକେ ଟିକେ ଘୋଡ଼ିଇ ରଖିବ ନହେଲେ ଶାଗଟା ଟିକେ ନରମ ହବନି ସେକ ମାନେ ସେକିବା ପାଇଁ ଗୋଲ ଗୋଲ କରିକି ସିଏ ଫିଟି ଫିଟି ଯିବ ୟାଡେ ସିଆଡ଼େ ହେଇ କୁ ଏତିକି କରିକି ଘୋଡ଼େଇବାକୁ ପଡ଼େ, ଆମେ କେମିତି ମଞ୍ଚୁରିଆନ୍ କରି ବନ୍ଧା କୁବିର କଲେ ଟିକେ ଘୋଡିକି ର
ହଁ ହଁ ହଁ ହଁ ହଁ।
ସେ ତାକୁଟେ ଏମିତି ଶାଗ ଭଜାରେ ଯୋଉ ସଜନା ଶାଗ ଜହିଁ ଦେଇକି କରନ୍ତି କଖାରୁ ଦେ
ହଁ ହଁ। ଅହ।
କରନ୍ତି ମୁଢ଼ି ଦେଲେ ସେମିତି ଡାଲମା ଫାଲମା ଭାତରେ ତାକୁ ବଢିଆ ଦି ତିନିଦିନ ଖାଇଦବ ସେ।
ଓହୋ ଏଇଗୁଡା ଦିଦି ତମେ ଯୋଉ ସବୁ ନିଜେ ଘରେ ତିଆରି କରୁଚ?
ହଁ ନାଇଁ ମୁଁ ନିଜେ ହିଁ କରେ ଆମ ମା କରନ୍ତି ଜାଣିଚି ତାପରେ ଆମ ଶଶୁ ମା ଯାହା ଯାହା କରନ୍ତି କହନ୍ତି ଇଏ କହନ୍ତି ଯାଏ ଏମିତି କର। ଘରେ ହିଁ ଆମର କିଣା ବହୁତ ନାହିଁ। ଆମର କିଣା ଜିନିଷ କିଛି ମାନେ
ହୁଁ ହୁଁ ଭଲ ନା ଆଉ ନିଜେ ଘରେ ତିଆରି କରିକି ଖାଇବ ଭଲ ନା ଆଉ ଏଇଗୁଡା ବାହାର ଜିନିଷ ତ ଯାହା ଛାଡ। କହିହବନି ସେ କୋଉ ତେଲ ମାନେ ଗୋଟେ ତେଲକୁ କେତେଥର କଣ ଛଣାଛୁଣି କରିକି ଦଉଛନ୍ତି ହଁ
ମୋମ ଫୋମ ବି ସ
ଯାହା ହଉ ତମ ସବୁ ଜିନିଷ ଆସୁଚି ଆଉ ହୁଁ।
ସିଙ୍ଗଡ଼ା ଫିଙ୍ଗଡ଼ା ଯାହା ହେଲେ ଘରେ ହିଁ ମୁଁ କରେ କିଣେନି କିଛି। କିଣେନି କି ମଗେଇକି ମୋ ପୁଅ ଆଜି ପର୍ଯ୍ୟନ୍ତ କିଛି ଖାଇନି।
ହୁଁ ହୁଁ।
ଆରେ ହା
ହଉ ହଉ ଦିଦି ଯାଅ ରୋଷେଇ କଣ କରିବ ଆମେ ରାତିକି କଥା ହବା।
ହଁ ହଉ ହଉ। ହଉ ହଁ ହଁ ରହିଲି ଧନ୍ୟ
ହଉ ଠିକ୍ ଅଛି। ହଁ ହଁ।